ହଁ ବନ୍ଧୁ । ବନ୍ଧୁ ନମସ୍କାର, ହଁ ଶୁଭ ରାତ୍ରି, ଶୁଭକା କାମନା, ଜୟ ଜଗନ୍ନାଥ, କେମିତି ଅଛନ୍ତି?
ବନ୍ଧୁ ଭଲ ଅଛି, ଆପଣ କେମିତି ଅଛନ୍ତି?
ଆଜ୍ଞା, ବହୁତ କଷ୍ଟରେ ଅଛି ଜୀବନ ତ ଜାଣିଥିବେ ସଂଘର୍ଷ ଗଠନ ଗୋଟେ ଜୀବନ ତ ଗୋଟେ ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ ଲାଗି ରହିବ।
ନାଇଁ ବନ୍ଧୁ, ଆପଣ ବର୍ତ୍ତମାନ କହେ ଆପଣ ବର୍ତ୍ତମାନ କହିଲେ ଆପଣ କଷ୍ଟ କଷ୍ଟରେ ଅଛନ୍ତି ଆପଣଙ୍କର କଣ ହେଇଛି ଯେ ଆପଣ କଷ୍ଟରେ ଅଛନ୍ତି ଜଣାଇବେ ଟିକେ?
ଆଜ୍ଞା, ଟିକେ ମୋର ହେଇଯାଇଛି, ଟିକେ ମୋର ମାନେ ଦେହ ଟିକେ ଅସୁସ୍ଥ । ହୋଇଯାଇଛି । ଯାହା ଫଳରେ ମୁଁ କଷ୍ଟ ପାଉଛି, ମାନେ ଜାଣିଥିବେ ତ ଥଣ୍ଡା ପୁରା ନାକରେ ଦମ କରିଦିଏ । ସେଇ ଆଉ ଆଜ୍ଞା
ବନ୍ଧୁ ଆପଣ ବର୍ଷରେ ବାହାରନ୍ତୁ ନାହିଁ, ବର୍ଷାରେ ଓଦା ହୁଅନ୍ତୁ ନାହିଁ ବୁଝିଲେ? ଯାହାଫଳରେ ଆପଣ ଦେହଟି ସୁସ୍ଥ ରହିବ ଏବଂ ଆପଣ ଅଧିକ ବୁଲାବୁଲି କରନ୍ତୁ ନାହିଁ । ପାଗର ପରିବର୍ତ୍ତନ ହେତୁ ମଧ୍ୟ ପବନ ଥଣ୍ଡା ପବନ ଆପଣଙ୍କ ଦେହରେ ଲାଗିଲେ ବି ଆପଣଙ୍କର ଥଣ୍ଡାର ପ୍ରଭାବ ଅଧିକ ଲାଗିବ ବୁଝିଲେ? ବନ୍ଧୁ ଆପଣଙ୍କୁ ପୂର୍ବ ଥର ଯୋଉ କଥା ହଉଥିଲେ ଆପଣଙ୍କ ସହ ବୁଝିଲେ? ଆପଣ କହିଥିଲେ ଆମ ଗ୍ରାମକୁ ଆସିବା ପାଇଁ, ଚାଉଳ ନେଇକି ଯିବା ପାଇଁ ବୁଝିଲେ, ମାନେ ଧାନ ନେଇକି ଯିବା ପାଇଁ ତ ବନ୍ଧୁ ମୁଁ ଆଉ ଏକ କଥା ପଚାରିବାକୁ ଚାହୁଁଛି ବୁଝିଲେ? ଆମ ଘରେ ଆଜ୍ଞା ବନ୍ଧୁ ବୁଝିଥିଲି ଧାନ କଥା ଆପଣଙ୍କ କଥା ବୁଝିଲେ ମୁଁ କହିଲି ଆମର ଏକ ବନ୍ଧୁ ଅଛନ୍ତି ତାଙ୍କ ଗ୍ରାମକୁ ଯାଇକି ଧାନ ବସ୍ତା ଆଣିକି ଆମେ ଚାଉଳ କରି ଖାଇବା ତ ଘରେ ମଧ୍ୟ ଖୁସି ହୋଇଥିଲେ ବୁଝିଲେ ବର୍ତ୍ତମାନ ବନ୍ଧୁ ମୋର ଜେଜେ ବାପା ଯିଏ ଅଛନ୍ତି ସେ କହିଲେ କି ତାଙ୍କୁ କହ ସିଏ ଧାନ ନ ବିକ୍ରି କରି ସେ ହଜାର ପଚିଶ ଯୋଉ ଧାନ କଥା କହିଲେ ତାର ଚାଉଳ ଆମକୁ ଦରକାର ତ ଆପଣ ଡାଇରେକ୍ଟ ଚାଉଳ ଦେଇପାରିବେ?
ଆଜ୍ଞା ଚାଉଳ ଆଜ୍ଞା ମତେ ବହୁତ କଷ୍ଟ ହବ ଚାଉଳ ହଁ ଦେଇଦେବି ବନ୍ଧୁ ତ ମାନେ ଦେଇଦେବି ଆପଣଙ୍କୁ ବନ୍ଧୁତା ପାଇଁ ମୁଁ କଣ କଣ କିଛି କରିଦବି।
ତ ବନ୍ଧୁ ଆପଣ ଚାଉଳ ଦବା ପାଇଁ ସେ ଧାନ କ କଣ କେମିତି କଣ କରିବେ?
ଆଜ୍ଞା ଫାଷ୍ଟ ହେଲା ଚାଉଳ ଦେବା ପାଇଁ ଆମେ ଗୋଟେ ବ ବଡ଼ ହାଣ୍ଡି ମାନେ ବମ୍ଫା ହେବ ଚାଉଳ ବଡ଼ ହାଣ୍ଡି ଆଣିବୁ ମାନେ ବିରାଟ ବଡ଼ ହାଣ୍ଡି ଆଉ ଏବେ ତ ବର୍ଷା ଦିନ ନୁହେଁ ଆପଣ ଦରକାର କେଉଁ ମାସରେ କୁହ ଆମେ ସେଇ ମାସରେ ମାନେ କହିଦେବୁ?
ଶୁଣନ୍ତୁ ବନ୍ଧୁ ନାଇଁ ନାଇଁ ବନ୍ଧୁ ଆମକୁ ଆର ମାସରେ ଦରକାର ବୁଝିଲେ ଯାହାକି ବର୍ଷାର ଋତୁ ଥିବ ଏବଂ ଅଧିକ ମଧ୍ୟ ବର୍ଷା ହେଉ ର ମାସରେ ବନ୍ଧୁ ଆମର ଚାଉଳ ଖାଇବାକୁ ନାହିଁ ବର୍ତ୍ତମାନ ଆଉ ଏକ ମାସ ପାଇଁ ଚାଉଳ ଆମ ଘରେ ଅଛି ଯାହାକି ଆସତାା ଭିତରେ ସରିଯଉ ଲାଗୁଛି ସେଥିପାଇଁ ବଧୁ ଆପଣଙ୍କୁ ହାତ ଯୋଡି ଅନୁରୋଧ କରୁଛି କି ଆପଣ ଯଥାଶୀଘ୍ର ଆପଣ ଚାଉଳ ମତେ କରିକି ଦିଅନ୍ତୁ ତ ବନ୍ଧୁଣ ଆଜ୍ଞା କୁହନ୍ତୁ କୁହନ୍ତୁ।
ଆଜ୍ଞା ଗୋଟେ ମାନେ ବଡ଼ ହାଣ୍ଡି ମାନେ ପାତ୍ରରେ ତାକୁ ପା ପାଣି କି କିଛି ଅବଶିଷ୍ଟ ଅଳପ ମାତ୍ରାରେ ଦିଆହେବ ତାପରେ ସେ ଧାନ ଉଜାରା ହେବ ତା ହାଣ୍ଡିରେ ଫୁଲ ହବ ଆଉ ତା ତଳେ ମାନେ ତାପମାତ୍ରା ପାଇଁ କିଛି କାଠ ଆଉ ତାପ ବଢ଼ିବା ପାଇଁ କାଠ କିମ୍ବା ଗୁଣ୍ଡା ଘଷି ଏ ଡାଳ ପତ୍ର ଲଗେଇକି ତାପ ବଡ଼ାଇବୁ ତାପରେ ସେତ ଦାନ ତା କୁ ଭଲ ଆଗରେ ଯେମିତି ଧାନରୁ ଉପର ଉପର ଆଗରୁ ଧଳା ଧୂଆଁ ବାହାରିଲେ ତାକୁ ଆଉ ଟିକିେ ପାଣି ଦେଇକି ତାକୁ ଭଲସେ ମାନେ ବମ୍ଫେଇଲେ ତାପରେ ତାକୁ ଗୋଟେ ମାଣ୍ଡିଆ ଯାହାଲା ଆପଣ ଜାଣିବେ ତ ମାଣ୍ଡିଆ ଯାହାଲା ଓଡିଶୀ ଓଡ଼ିଆମାନଙ୍କର ଅତି ପ୍ରିୟ ଯେମ ପାତ୍ର ଗୋଟେ ତା ଦେହରେ ରଖାହବ ପାଣି ପ ହେଥିବ କଣ୍ଡିଆ ଜାଲରେ ପାଣି ଦିହ ରେ ସେ ଧାନ ରଖା ଦିନେ ତାପରେ ତାକୁ ଫୁଣି ନିଆଁ ରେ ବର୍ଷା ହେବ ତା ପରେ ସେ ଧାନକୁ ଟିକେ ଫାଟିକି ଚାଉଳ ଆକାରରେ ଗୋଟେ ସିଝିଲା ପଦାର୍ଥ ଟା ବାହାରିବ ତାପରେ ସେ ଧାନ ମାନେ ଆପଣ ଖରା ଦବାକୁ ଚେଷ୍ଟା କରିବେ ନଖରା ଦେଲେ ଆପଣ ବହୁତ ପୋକ କିମ୍ବା ଚା ଚା ମାନେ ଧାନ ଖରାପ ହେବାର ସମ୍ଭାବନା ସେଥିପାଇଁ ଆମେ ଖରା ଦବୁ ତାପରେ ଆପ ଆପଣଙ୍କୁ ମାନେ ଆପଣ ଯୋଉଁ କଳ ଯନ୍ତ୍ରପାତି ସାହାଯ୍ୟରେ ଆମେ ଚାଉଳ ଭଙ୍ଗେଇକି ମାନେ ଧାନ ଭଙ୍ଗେଇକି ଆପଣ ଘରକୁ ନିଜେ ନେଇକି ଦେଇ ଦେଇେଇକି ଆସିବୁ।
ସବୁ ଆଜ୍ଞା ବନ୍ଧୁ ଆଉ ଏକ ପ୍ରଶ୍ନ ରହିଲା ବୁଝିଲେ ଆପଣ ଯୋଉ କହିଲେ ଧାନ ଭଙ୍ଗେଇକି ଆଣିବେ ବୁଝିଲେ ଆପଣ ଧାନ ବଙ୍ଗାଇବେ ତ ଆପଣ ଧାନ ଯୋଉ ଧାନରୁୁ ଚାଉଳ ଉତ୍ପାଦନ କରିବେ ବୁଝିଲେ ତ ବନ୍ଧୁ ଆପଣ ତ ଧାନ ଯେପରି କମ ଦରରେ ବିକ୍ରୟ କରୁଥିଲେ ବୁଝିଲେ ଚାଉଳର ଦର ଆପଣ ଧାନ ଯେମିତି କମ ଦରରେ ବିକ୍ରୟ କରୁଥିଲେ ବୁଝିଲେ
ଆଜ୍ଞା।
ପୁଣି ଚାଉଳ କଣ ସେଇ କମ୍ ଦରରେ ବିକ୍ରୟ କରିବେ ନା ଅଧିକ ଦରରେ ବିକ୍ରୟ କରିବେ?
ନା ଆଜ୍ଞା ଅଧିକ ଦର୍ ଦର ଦରରେ ବେପାର କରିବୁ ଯାହାଫଳରେ ଉମ୍ ଆ ଆମେ ଧାନ ହେଲେ ଆମେ ଦେଇ ଦେଇଥାନ୍ତୁ। ମାନେ କମ ଦରରେ ଆଉ ମାନେ ଚାଉଳ ମାନେ ଆମକୁ ବହୁତ କଷ୍ଟ ଇଏ କରିବାକୁ ପଡ଼ିବ ନା ଆମେ ଟିକେ ଅଧିକ ଆ ମୂଲ୍ୟରେ ବିକ୍ରି କରିବାକୁ ଚେଷ୍ଟା କରିବୁ ଆଉ।
ଆଜ୍ଞା ଆଜ୍ଞା ବନ୍ଧୁ ସେଇ କଥା ମୁଁ ବି ତ ସେଇ କଥା ଭାବିଲି କାରଣ ଧାନରୁ ଚାଉଳ କରିବା ପାଇଁ ଆପଣ ଯୋଉ କଥା ସବୁ କଇଲେ ଏ ସବୁ ପଣାଳୀ କରିବାକୁ ପଡିବ। ତାହା ତ ଏକ କଷ୍ଟଧରଳ କଷ୍ଟ ଧର ପ୍ରଣାଳୀ ବୁଝିଲେ। ତ ଏହା ଫଳରେ ଆପଣଙ୍କର ତ କିଛି ଲାଭ ରହିବ ନାହିଁ ତ ଆପଣ ଯଦି ଉଚ୍ଚ ଦରରେ ବିକ୍ରୟ କରିବେ। ହାଲୋ। ହ୍ୟାଲୋ ବନ୍ଧୁ। ହାଲୋ। ହାଲୋ।
କଲ ଯୋଗୁ କିଛି ସୁଭା ହଉନି
ନାଇ ନାଇ ବନ୍ଧୁ ସେ ବା ହେଲା ବନ୍ଧୁ ଶୁଣନ୍ତୁ ବନ୍ଧୁ ବର୍
ବନ୍ଧୁ ରାଜ ରାସ୍ତାରେ ଓହ୍ଲେଇ ପଡିବାକୁ ତେୟାର।
କଣ ହେଇଚି ବନ୍ଧୁ?
ବନ୍ଧୁ ଆପଣଙ୍କ କଥା କିଛି ଶୁଭା ହଉନଥିଲା ବନ୍ଧୁ କଣ କରିବି କୁହ?
ନାଇ ନାଇ ବନ୍ଧୁ ମୋତେ ବି ଆପଣଙ୍କ କଥା କିଛି ଶୁଭା ହେଉନଥିଲା ଯାହାକି କୌଣସି ନେଟ୍ ପୁଅ ର ଇସ୍ ଇସୁ ମଧ୍ୟ ଜଣାପଡୁଚି ବୁଝିଲେ। ବନ୍ଧୁ ଆପ ଆଜ୍ଞା ଆପଣଙ୍କୁ ବନ୍ଧୁ କହୁଥିଲି କଣ କହିଲେ? ଯେମିତି ଧାନ ଆପଣ ଏତ୍ ଏତେ କଷ୍ଟରେ ଭ ପ ପରିଶ୍ରମ କରି ତାକୁ ଚାଉଳରେ ପଣାଳୀ କରିବେ ବୁଝିଲେ। ତ ଆପଣ ସେ ଚାଉଳର କିଲ କେତ୍ କେତେ ଟଙ୍କା ଲେଖା ବିକ୍ରୟ କରିବା ପାଇଁ ନି ନି ନିର୍ଣ୍ଣୟ କରିଛନ୍ତି।
ଆଜ୍ଞା ବିନିମୟ ମୁଁ କରିଚି। ଏ ଯେଦି ଆପଣ ମୁଁ ଯୋଉ ଧାନ ଟା ବି ବିକିବି ଗଉଣୀ ମାପିକିବି ଗଉଣୀ। ହେଲା ତିରିଶ ଟଙ୍କା ଆଉ ଚାଉଳ ହେଲା ମୁଁ ବିକ୍ କି ବି ପଚାଶ ଟଙ୍କା କିମ୍ବା ଷାଠିଏ ଟଙ୍କାରେ ଚାଉଳ ଗୋଟା ଗଉଣୀ ମାନେ ଚାଉଳ ବିକା ହବ ଆଉ।
ଆଜ୍ଞା ଗୋଟା ଗଉଣୀ ଯୋଉ ଆପଣକ ଆଜ୍ଞା। ଆପଣ ଯୋଉ ଗୋଟା ଗଉଣୀ କହୁଚନ୍ତି ତାହା କଣ ଗୋଟେ କେଜି ସହ ସମାନ।
ଆଜ୍ଞା ନିଶ୍ଚୟ କେଜି କେଜି ଗୋଟେ କେଜି ସହିତ ସମାନ ଆପଣ ଯେଦି ବିଶ୍ଵାସ ହଉନି କିଏ ହବ ମାନେ ଆପଣ ଗ୍ରାମ? ଲୋକ କିଛି ବିଶ୍ଵାସ କରୁନଥିବେ ଆପଣ କହିବେ ଯୋଉ ଏବେ ଯୋଉ ମାନେ ଦଣ୍ଡି ପାଲା ଦୋକାନ ବେପାରୀ କରିଥିବେ ଦେଖିଥିବେ ତ ଦଣ୍ଡି ପାଲାରେ ଓଜନ କରଦେବେ।
ଆଜ୍ଞା ନିଶ୍ଚୟ ଆଜ୍ଞା ଓଜନ କରିକି ନେଲେ ହିଁ ଆମ ଭିତରେ ସମ୍ପର୍କଟି ଭଲ ରହିବ ବୁଝିଲେ। କାରଣ ଆପଣ ତ ଜାଣିଚନ୍ତି ବେପାରରେ ଯଦି ବିଶ୍ଵାସ ରଖିବନି ଏବଂ ଆପଣ ଯଦି ଠକାମି କରିବେ ତାହେଲେ ବେ-ବେ ବେପାରିଟି ମାନେ ଖରାପ ହେଇଯିବ ବୁଝିଲେ ଏବଂ ଲୋକ ମଧ୍ୟ ଆପଣଙ୍କ ସହ ସମ୍ପର୍କ ରଖିବେ ନାହିଁ। ତେଣୁ କରି ବନ୍ଧୁ ଆମେ ଓଜନ କରି ଆପଣଙ୍କ ଠାରୁ ପଚାଶ କିଲ ଚାଉଳ କିଣିବାକୁ ଚେଷ୍ଟା କରିବୁ ବୁଝିଲୁ। ଯାହା ପାଇଁ ଦର ଆ ଆମେ ଆଜିଠାରୁ ଯୋଗାଡ କରି ରଖିବୁ। ବୁଝିଲେ ଏ ବନ୍ଧୁ ଆପଣ ମଧ୍ୟ ଯଥା ଶୀଘ୍ର ବା ଚାଉଳ ଟି ଚେ ମ୍ବ ମାନେ କଁ କହିଲେ ଧାନରୁ ଚାଉଳ କରିବା ପାଇଁ ପଣାଳୀ କରନ୍ତୁ ବୁଝିଲେ।
ଆଜ୍ଞା।
ବନ୍ଧୁ ଆପଣଙ୍କଠୁ ଗୋଟେ କଥା ଜାଣିବାକୁ ଚାହୁଁଚି ବୁଝିଲେ ଆପଣ ଆଗରୁ କେ ତେ ଲୋକଙ୍କୁ ଏଭଳି ଧାନ ଏବଂ ଚାଉଳ ବିକ୍ରୟ କରୁଚନ୍ତି?
ଆଜ୍ଞା ମୁଁ ମାନେ ଆମ ଆମ ପାଖରେ ଯୋଉ ଆପଣ ଗ୍ରା ମ ସେଇ ଗ୍ରାମ ଆମ ଆଉ ଗୋଟେ ପଛୁକୁ ଅଛି ଗୋଟେ ଗ୍ରାମ ସେଇ ଗ୍ରାମରେ ମୁଁ କୋଡିଏ ଜଣକୁ ଚାଉଳ ବିକେ ଏ ଏଇ ବର୍ଷ ସିଏ ନି ଯେ ଧାନ ଚାଷ କରିଚନ୍ତି ମାନେ ଛୋଟ ପିଆଜ ଗା ଯାହାଫଳରେ ସେ ଭରଣ ପୋଷଣ କରିପାରିବେ ବର୍ଷକ ଯାକ। ଆଉ ସିଏ ଆସିନଥିଲେ ଆପ ଆପଣ ଯଦି କହୁଚନ୍ତି ମୋର ବି ତିରିଶଟା ବସ୍ତା ନଷ୍ଟ ହୋଇଇଥାନ୍ତା ଆପଣ ଯାହା ହୋଉ ଉ ବଞ୍ଚେଇଦେଲେ। ସେ ଯେଉଁ ଇଏରୁ କଷ୍ଟରୁ ଆପଣ ତାହେଲେ ସେଇ ମାନେ ଆପଣଙ୍କୁ ମୁଁ ବିକିବାକୁ ଚେଷ୍ଟା କରିବି ଆପଣ ବି କାଲି ଯୋଗାଯୋଗ କରନ୍ତୁ। ଆମକୁ ଆଜ୍ଞା କୁହନ୍ତୁ।
ନାଇଁ ବନ୍ଧୁ ଶୁଣନ୍ତୁ ମୁଁ କାଲି ଆପଣଙ୍କ ପାଖକୁ ଯାଇ ଆପସ ହଁ ଭାଇ ଆମ ପାଖରେ ବସି ଦୀପଦ କଥା ହୋଇ। ସବୁ ବିଷୟରେ ନିଷ୍ପତ୍ତି ନବା ବୁଝିଲେ। ଆଉ ବନ୍ଧୁ ଆପଣଙ୍କୁ କୋହୁଚି କଣ କହିଲେ। ଆପଣ ଏକ ଦିନରେ କେତେ ଲିଟର ପାଣି ପିଉଚନ୍ତି କହିଲେ?
ଆଜ୍ଞା ମୁଁ ତିନି ଲିଟର ପାଣି ପିଉଚି।
ଶୁଣନ୍ତୁ ବନ୍ଧୁ ତିନି ଲିଟର ପାଣି ପିଇବା ଟିକେ ଭୁଲ କାମ ବୁଝିଲେ ଏକ ଦିନରେ ଆ ଆଠରୁ ନଅ ଲିଟର ପାଣି ପିଇବା ଯାହାକି ଉଚିତ କାମ ବୁଝିଲେ। ଆପଣ ଆ ଆଠରୁ ନହେଲେ ନଅ ଗ୍ଲାସ ମଧ୍ୟ ପାଣି ପିଅନ୍ତୁ ଯାହାକି ପାଞ୍ଚରୁ ଛଅ ଲିଟର ସହ ସମାନ। ଆପଣ ଯଥା ଯେତେ ଅଧିକ ପାଣି ପିଇବେ ଆପଣଙ୍କ ଶରୀର ସେତେ ସୁସ୍ଥ ରହିବ। ଏବଂ ଆପଣ ଆପଣଙ୍କ ରକ୍ତ ମଧ୍ୟ ସଫା ହବ ଆପଣଙ୍କ କିଡନୀ ମଧ୍ୟ ସଫା ହେବ ବୁଝିଲେ। ଯାହା ଫଳରେ ଆପଣଙ୍କ ଦେହଟି ବୋହୁତ ସୁସ୍ଥ ରହିବ ବୁଝିଲେ ବନ୍ଧୁ।
ଆଜ୍ଞା ଆଜ୍ଞା ଶୁଣନ୍ତୁ ମୁଁ କୋହୁଚି ଆପଣ ଯେଉଁ କହିବେ ପାଣି ଆଉ କିଛିଟା ଗ୍ରାମରେ ଲୋକ ଅଛନ୍ତି କୋହୁଚନ୍ତି କି ଏତେ ପାଣି ପିଇନା ଆପଣଙ୍କର କି ମାନେ କିଡନୀ ମାନେ ନଷ୍ଟ ହେଇଯିବ କିଡନୀ ଏତେ କାମ କରିପାରିବନି ପାଣି ଛାଣି ପାରିବନି। ଏ ବୋଉ ତୁ ମୁତିବୁ ଇଏ କରିବୁ ସିଏ କରିବୁ।
ବନ୍ଧୁ ତାହା ମିଥ୍ୟା ବୁଝିଲେ, ଆପଣ ମୋ ଉପଦେଶ ମାନନ୍ତୁ ଏବଂ ପାଣି ବୋହୁତ ପିଅନ୍ତୁ। ଆପଣ ତ ଜାଣିଚନ୍ତି ଜ ଆମେ ଛୋଟ ବେଳୁ ପା ଠ ପଢିଚେ ଜଳ ହିଁ ଜୀବନ ଜଳ ଆମର ଜୀବନ। ହୋଉ ବନ୍ଧୁ ଶୁଣନ୍ତୁ ଘରେ ଡାକିଲେଣି ବୁଝିଲେ ଆପଣଙ୍କ ସହ ଆମେ ପରେ କଥା ହୋବୁ ଏଇ ବିଷୟରେ।
ଆଇ ଆଜ୍ଞା ଶୁଭା ହୋଉନି ଆଜ୍ଞା। ଆଜ୍ଞା ହଁ ମତେ ରୁଟି ଖାଇଆକୁ ଇଚ୍ଛା ହେଲାଣି ମୁଁ ଖାଉଚି।
ହୋଉ ରଖନ୍ତୁ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ବନ୍ଧୁ କାଟୁ ନାହାନ୍ତି।
ଆଜ୍ଞା ଆଜ୍ଞା ଟିକେ ରୁହନ୍ତୁ ମୋର ଟିକେ କଟୁଚି ଟିକେ ସହିଯାଆନ୍ତୁ ଟିକେ କଣ ହଉନି ଆଜ୍ଞା ମୁଁ ଟିକେ ଦେଖୁଚି।
ଆଜ୍ଞା ଆଜ୍ଞା ଠିକ କରି ଆଜ୍ଞା ମୁଁ ଲାଇନ୍ ଲାଇନରେ ଅଛି ବନ୍ଧୁ ଆପଣ ଚେଷ୍ଟା କରନ୍ତୁ କାଟିଆକୁ ବୁଝିଲେ। ନଚେତ୍‌ ବନ୍ଧୁ ମୁଁ କାଟିଦେବି ମୋ ତରଫରୁ ବୁଝିଲେ କିଛି ଅସୁବିଧା ହେବ ନାହିଁ ବୁଝିଲେ। ବୁଝିିଲେ ବନ୍ଧୁ? ହ୍ୟାଲୋ!